ହାଲୋ।
ହାଲୋ।
କଣ କରୁଚ?
ବସିଚୁ ଆପଣ କଣ କରୁଚନ୍ତି?
ମୁଁ ରୋଷେଇ ବସେଇଚି। ହଁ କଣ ଖାଇଚ? ହଁ ମୁଁ ଉପମା କରିକୀ ଖାଇଥିଲି। ତମେ ଖାଇସାରଲଣି?
ହଁ ଦହିବରା ଖାଇଥିଲି।
ହଁ ତମେ କଣ ପାଠ ପଢୁଛ?
କଣ କହିଲେ?
କହିଲି ପାଠ ପଢୁଛ କି?
ଆଜ୍ଞା।
କୋଉ କ୍ଲାସ୍ ପଢ଼ୁଛ?
ଟେନ୍ଥରେ ପଢୁଛି।
ହ ହ। ଟେନ୍ଥ ବୋର୍ଡ଼ ପରୀକ୍ଷା ଭ ଭଲ ସେ ପଢ ଭଲ ସେ ଦେବ।
ଆଜ୍ଞା। ଦେହ ଭଲ ଅଛି ଆପଣଙ୍କର?
ହଁ ମୋ ଦେହ ଭଲ ଅଛି। ତମେ ଭଲ ଅଛ?
କଣ କହିଲେ?
ତ ତମେ ଭଲ ଅଛ?
ଆଜ୍ଞା। ତ ଆଜି କଣ ରୋଷେଇ କରିଚନ୍ତି?
ରୋଷେଇ କରୁଚି ସରିନି ରୋଷେଇ ଡାଲି ବସେଇଚି ଭାତ ବି ବସେଇଚି ଯେ ଅଣ୍ଡା କରିବି ଆଉ
ଓ।
ଆଉ ତମେ କଣ ତମର କଣ ରୋଷେଇ ଆଜି ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆମର ହେଇନି କିଛି ହବ ଆଉ ଚିକେନ୍ କୁ ଭାତ ହବ ଆଉ
ଅ ହଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି। ତମ ଘରେ?
ଆଜ୍ଞା ଭଲଅଛନ୍ତି।
ତମ ବାଡିରେ କଣ ସବୁ ଗଛ ଲଗେଇଛ?
ଏଇ ଶାଗ ବାଇଗଣ ଜହ୍ନି
ଫୁଲଗଛ?
ଗୋଲାପ ଫୁଲ ଗେଣ୍ଡୁ ଗଛ
ଅ ହଁ।
ଆପଣ କ ଣ ଲଗେଇଛନ୍ତି?
ଆମର ବି ସେଇ ଲଙ୍କା ଲଗା ହେଇଛି ଶାଗ ଲଗା ହେଇଛି ଆଉ ମନ୍ଦାର ଗଛ ଆମ ପୁଅ ତାରସବୁ ଫଳ ପଦ୍ମ ଗଛ ସୋଅ ଗଛ ସବୁ ଫୁଲ ଗଛ ଅଛି ଏ ଗୋଲାପ
ହଁ ଆମର ବି ଏମତି ଲ ଲଗା ହେଇଛି ଆଉ ଲେମ୍ବୁ ଗଛ ହରିକା ଆମର ଲଗା ହେେଇଛି ଆଉ।
ହଁ ଆମର ଏ ଛୋଟ ଛୋଟ ହେଇଛି ନେମ୍ବୁ ଗଛଗୁରା।
ଉ ଆଉ ମଉସା କଣ କରୁଛନ୍ତି? ବର ଗଛ।
ସେ କମ୍ପାନୀରେ ବା କାମ କରୁଛନ୍ତି।
ଓ ତମ ଘର କୋଉଠି?
ଆମ ଘର ଢେଙ୍କାନଳ ଡିଶିଟିକ୍।
ଓ।
ତମ ଘର କୋଉଠି?
ଦେଙ୍କାନାଳ।
ହୁଁ ପାପ କପିଳାସ ଆଡେ ତ ବୁଲିଯାଇ ଥିବନ ନା ହିଁ? କପିଳାସ ଆଡେ ବୁଲି ବୁଲାବୁଲା କରିବାକୁ ଯାଇଥିବ?
ହଁ ଯାଇଥିଲୁ ଏବେ।
କପିଳାସ ସେପଟେ ଜାଇ ସାଇ ମନ୍ଦିର।
ଆଜ୍ଞା ଯାଇଥିଲୁ।
ହୁଁ ହୁଁ।
ଆଉ ଆପଣ କଉଠିକି ଯାଇଥିଲେ?
ଆମେ ଯାଇଥିଲୁ ପୁରୀ।
ହୁ।
ପୁରୀ ଯାଉ ସବୁ ବର୍ଷ ଏ ବର୍ଷ ଯୋଉ ଖରା ଏ ବର୍ଷ ଆଉ କୁଆଡ ଯାଇନୁ ଭାବିଛୁ ଶୀତ ଦିନେ ଯିବୁ ବୋଲି।
ଓ ନାଇମେ ଆମେ ବି କୁଆଡେ ଯାଇନଥିଲୁ ଏବେ ଏବେ ତ ଏଇ ଯୋଉ ଖରା ହୋଉଛି ବୋଲି
ସ୍କୁଲ ଖୋଲିଗଲାଣି ନା ଆଉ କୁଆଡେ ଯାଇ ହେବନି ଛୁଆ ପାଠ ପଢୁଛନ୍ତି।
ଆଜ୍ଞା ବା ସେ ସ୍କୁଲ ଭିତରେ ସ୍କୁଲ ଛୁଟି ଥିଲା ଭିତରେ ଯୁଆଡେ ଯାଉଥିଲୁ ଆଉ।
ହୁଁ ସ୍କୁଲ ଆଉ ଖୋଲିଲେ କିଏ ଯିବ। ତାପରେ ଛୁଟି ଦଶରା ବେଳୁକୁ ଯଉ ଛୁଟି ହବ ନା ସେଥିରେ ଯିବୁ ଯିଦି ଯିବୁ ଆଉ।
ସିଏ ଯଦି ସେଇଟା ନେଲେ ସ୍କୁଲ ଛୂ ଛୁଟି ଥିଲା ଭିତରେ ଆମେ ଯାଇଥିଲୁ ତ ଆଉ। ଏଇ ସ୍କୁଲ ଫିଟିଲାଣି ଏବେ ପୁଣି ସାର୍ ଖାଲି ଫୋନ କରିଦଉଛନ୍ତି ଆଉ।
ହଁ ହଁ ଟେନ୍ଥ ପରିକ୍ଷା ନା ସବୁ ଆଉ କୁଆଡେ ବୁଲାବୁଲି କରିପାରିବନି।
ହଁ ବା ଏ ଟେନ୍ଥ ସଇଲା ପରେ ଦେଖିବା କୁଆଡେ ବୁଲୁଥିବା ଆମେ ଖାଲି ଆଉ।
ଟେନ୍ଥ ସାଇଲେ ତାପରେ ବୁଲା ଆଉ।
ଆଜ୍ଞା।
ତମେ କଣ ଖାଇଥିଲ ତମେ?
ଆମ ଘରେ ଆସ ବୁଲିକି ଯିବ?
ହଁ ଯିବୁ।
ସେ ଯିବ ଭାରି।
ତମେ ଆସ ଆମ ଘରାଆଡେ ବୁଲିକି ଯିବ ଟ୍ରେନେରେ ପାଲେଇଆସ? ହଁ ହଁ ହସିଲା। ଅନୁଗୁଳୁ ଲାଇନି ଅନୁଗୁଳ ତାଳଚେର ବି ସେପଟେ। ଆଉ ପଢ଼ାପଢ଼ି କେମିତି ଚାଲିଚି ସବୁ ଭଲ ଚାଲିଚି?
କଣ କହିଲେ?
କହିଲି ପଢ଼ାପଢ଼ି ଚାଲିଛି ଭଲ?
ହଁ ସେମିତି ଆଉ।
ଆପଣ କୋଉ ଯାଏ ପଢ଼ିଥିଲେ?
ମୁଁ ପ୍ଲସଟୁ ଅଧା ପଢ଼ିଚି ତାପରେ ବାହାଘର ହେଇଗଲା।
ଓ ଆପଣଙ୍କର ଟେନ୍ଥରେ କେତେ ମାର୍କ ଆସିଥିଲା?
ମାରକେ ଆସିଥିଲା ତିନି ଶହ ଅଶି।
ତ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବି ସବୁ ଅଛନ୍ତି ସବୁ ଫ୍ୟାମିଲି ସମସ୍ତେ ଅଛନ୍ତି।
ଓ ଆପଣଙ୍କ ବାପ ଘର କୋଉଠି?
ବାପଘର ହୋଉଛି ନୂଆ ଟାଉନ୍।
ହୁଁ। ହୁଁ।
ତମକୁ କଣ ଭଲ ଲାଗେ ଖାଇବାକୁ?
ମତେ ଭଲ ଲାଗେ ଏମତି ବାହାର ଜିନଷ ହେଲେ ଚାଉମିନି। ମୋମୋ। ଆଉ ଆପଣଙ୍କୁ?
ମତେ ସେମତି ମତେ ବି ସେମତି କିଛି ନାହିଁ ମତେ ଯାହା ହେଲେ ବି ଚଳିବ ମୁ ଏତେ ବାରେନି।
ହଁ ଆଉ ଆପଣ କଣ କଣ ସବୁ ରୋଷେଇ ଆସିଛି ସବୁ ରୋଷେଇ ଆସିଥିବ ତ?
ସବୁ ମାନେ ଏମିତି ଆସିଛି ଆଉ ଅଳ୍ପ ଆସିଛି ଆଉ।
ହଁ ଯେତେବେଳେ ଯାହା ମଉସା କହୁଥିବେ ସବୁ ବନେଇକି ଦେଇଦଉଥିବ ଆଉ।
ହୁଁ ହଁ। ସେମିତି ଆଉ ମଉସା ବି ସାହାଯ୍ୟ କରନ୍ତି।
ଓ କାମରେ ତାହେଲେ ସାହାଯ୍ୟ ବି କରନ୍ତି।
ହଁ।
ଆପଣଙ୍କର କେହି ପୁଅ ଝିଅ ନାହାନ୍ତି?
ହଁ ପୁଅ ଦିଟା।
ଓ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମର ଏମିତି ସମସ୍ତେ ବାପା, ମା, ଜେଜେମା, ପିଇସି ମା ନାନା, ଭାଇ। ଓହୋ। ଆମର ଏତେ ଫ୍ୟାମିଲି ମେମ୍ବର ରୋଷେଇ କରି କରି ଇଏ ହେଇଯାଉଛନ୍ତି।
ବଡ ଫ୍ୟାମିଲୀ ହେଲେ ରୋଷେଇବାସ ଟିକେ ଅଧିକା ହବ।
ହଁ ପା।
ବଡ଼ ଫ୍ୟାମିଲୀ ହେଲେ ଭଲ।
ହଁ, ଯା ଉ। ଆଉ ଆପଣଙ୍କ ମ୍ୟାରେଜ କେବେ ହେଇଥିଲା?
ମ୍ୟାରେଜ ମୋର ଦୁଇ ହଜାର ଆଠ ରେ।
ହଉ। ଆଉ କଣ କହୁଛନ୍ତି? ଆଉ ଆପଣ କୁଆଡ଼େ ବୁଲ ମତେ ହେମିତି ଯୁଆଡ଼େ ଗଲେ ଚଳିବ।
କୋଉ ଜାଗା ଭଲ ଲାଗେ ବେଶୀ?
ବେଶୀ ତ ମନ୍ଦିର ଫନ୍ଦିର ବୁଲିଆକୁ ଭଲ ଲାଗେ ଆଉ।
ମନ୍ଦିର ମତେ ବେଶୀ ପୁରୀ ମନ୍ଦିର ଭଲ ଲାଗେ।
ହୁଁ ଶରଣ ଶ୍ରୀକ୍ଷେତ୍ର ସେଇଟା ଆପଣ ଯାଇନାହାଁନ୍ତି କି ଶରଣ ଶ୍ରୀକ୍ଷେତ୍ର?
ମୁଁ ଏବେ ଯାଇଥିଲି, ଏଇ ଦୁଇ ତିନି ମାସ ତଳେ ଯାଇଥିଲି।
ଆମେ ବି ଏଇ ଦି ତିନି ମାସ ତଳେ ଯାଇଥିଲୁ। ହଁ ଆପଣଙ୍କୁ ଭଲ ଲାଗେନି କି ମନ୍ଦିର ଟା?
ହଁ ଭଲ ଲାଗେ ମନ୍ଦିର, ମତେ ମନ୍ଦିର ହିଁ ଭଲ ଲାଗେ ଦର୍ଶନ କରିଆକୁ।
ଓ।
ନଦୀ ବି ଯାଇଛି ସେଇପଟେ ପଛପଟେ ମନ୍ଦିର ପଛପଟେ।
ହଁ।
ଆଉ ଆଉ ସେଇଠୁ ବି ଅଛି ଅଳ୍ପ ବାଟ, ଶରଣ ଶ୍ରୀକ୍ଷେତ୍ରଠୁ ରାମଚଣ୍ଡୀ ମନ୍ଦିର।
ସେଇଆ ବି ଯାଇଥିଲେ ଦେଖିଥିଲେ।
ହଁ ଆମେ ଭୋଜି କରିଛୁ ଦୁଇ ବର୍ଷ ସାଙ୍ଗସାଥି ମିଶିକି।
ମକର ବି ଦେଖି ଆସିଥିଲେ?
ହଁ ମକର ଗୋଟେ ବର୍ଷ ଯାଇଥିଲି।
ଆଉ ତମ ଗାଁରେ କୋଉ ଯାତ୍ରା ଫେମସ?
ଆମ ଯା ଆମ ଗାଁରେ, ଆମ ଗାଁରେ ତାରିଣୀ ଯାତ୍ରା ହୁଏ।
ଓ।
ବହୁତ ପଡେ ସବୁ ମେଳା।
ମାନେ ପୁରା ଧୁମଧାମରେ ସେଲିବ୍ରେଟ ହୁଏ।
ହଁ- ହଁ।
ଓ।
ପରିଚୟ ହୁଏ, ଏଇ ପଣା ସଂକ୍ରାନ୍ତି ବେଳକୁ ହୁଏ। ତାରିଣୀ ଯାତ୍ରା, କଳସ ନିଅନ୍ତି ମାଆଙ୍କର ଉଠେଇକି।
ଉଁ।
ତିନି ଚାରି ଦିନ ହୁଏ।
ଦି ଚାରିଦିନି
ଚାରିଦିନ ହୁଏ। ହଁ କଳସୀ ଯାତ୍ରା ଫାଷ୍ଟ ଦିନ ହୁଏ, ତାପରେ ହୁଏ ଯାତ୍ରା
ଓ, ଆପଣଙ୍କ କେବେ ଢେଙ୍କାନାଳ ଆସିନାହାନ୍ତି ଯାତ୍ରା ଦେଖି?
ଲକ୍ଷ୍ମୀପୂଜା ହଁ ଯାଇଛି। ଆମେ ଛୋଟ ବେଳେ ତ ସବୁ ବର୍ଷ ଯାଉ, ବାପା ହେରିକା ବାପା ବୋଉ ମିସିକି ସବୁ।
ଓ, ଏଥର ଆସିଲେ ଆମ ଘର ଆଡ଼େ ଆସିବ ଆଉ।
ହଁ ଯିବୁ ଆଉ।
ହଁ ଆଉ ଆସିିବେ। ହ ବୁଲିକି ଯିବେ।
ହଁ
ହଉ ହଉ ସୋନି ଦେଇ ରଖୁଛି। ମୋ ଡାଲି ପୋଡିଯିବ ରଖୁଚି।
ଆଜ୍ଞା ରଖୁଛି।